ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ କୁହ? ସୁଭିଲା। ହଁ ଶୁଭିଲା?
ହଁ ହଁ।
ହ୍ୟାଲୋ ହଁ କୁହ।
ହଁ କୁହ। ଏଇ ବସିଛି ଆଉ। ବସିଛି।
ଓହୋ। ଆଉ କଣ ଖାଇଥିଲ ଆଜି ସନ୍ଧ୍ୟା ବେଳେ? ସନ୍ଧ୍ୟାବେଳେ କଣ ଖାଇଥିଲ?
ଇପି ଖାଇଥିଲି।
ହଁ ହଁ ଶୁଭିଲା। ନାଇଁ ମୁଁ ବି ଏଇ ବସି ଛି ଆଉ। ବସିଛି କି ମାନେ ଟିଉସନ କରୁଥିଲି ଏବେ ସାରିକି ବସିଛି ଆଉ।
ଆଚ୍ଛା।
ତମେ ଟ୍ୟୁସନ ଫିଉସନ କରୁଛ ନା ଏମିତି ଘରେ।
ନାଇଁ ଘରେ ଅଛି ଖୋଜୁଛି ଛୁଆ ଆସିବେ ବୋଲି କିନ୍ତୁ ଛୁଆ କିଏ ରାଜି ହଉନାହାନ୍ତି ଘରକୁ ଆସିବାକୁ।
ଓହୋ ମାନେ ତମ ଘର ପାଖରେ କିଏ ଥିବେ ତାଙ୍କୁ କହୁନ ସିଏ ଆସିବେ।
ସବୁ ଛୁଆ ପୁରା ମାନେ ଯାଇକି ସବୁ ଛୁଆ ଟିଉସନ ହଉଛନ୍ତି। ହା
ନାଇଁ ଆମ ଘର ପାଖରେ ସେ ବି ଟିଉସନ ହଉଛନ୍ତି ଯେ କିନ୍ତୁ ଆସୁଛନ୍ତି ମୋ ପାଖକୁ ମୁଁ କହିଲି ହଁ ତମେ ଆସ ଦେଖିବା ମୁଁ କେ ଏପର୍ଯ୍ୟନ୍ତ ଥିବି କରିବି ତାପରେ କରିବିନି ଆଉ। ତମେ ଗରମ ହଉଚି ନା।
ପ୍ରବଳ ଗରମ ହଉଚି।
ହଁ ଆମର ବି ଜୋରେ ଗରମ ହଉଚି ପୁରା ତାତି ଯାଇଚି ଖୁଆନା ସବୁ ତାତି ଯାଇଚି ପବନ ବି ଟିକେ ଦଉନ ମାନେ ଝାଳ ଦେ ଘରୁ ମାନେ କମୁନି ବି ତମେ ସବୁ କଣ ରୋଷେଇ ଶିଖ କିଚ
ହଁ ମୁଁ ଯେମିତି ନର୍ମାଲ ସବୁ ଖାଇବା ଶିଖିଚି।
ଓହୋ ନାଇଁ ମୁଁ ଆଜି ଗୋଟେ ନୂଆ ରୋଷେଇଟେ କରୁଥିଲି। ପାସ୍ ହେଇଯାଇଚି ତା ଦେହରେ।
ହଁ ହ। ଯା ହଉ ଭଲ।
ହଁ ମୁଁ ଆଜି ବି ବନଉଥିଲି ଏଇ ମ୍ୟାଗି ଚାଟ ଗୋଟେ ଇନଷ୍ଟାଗ୍ରାମରେ ରିଲସ୍ ଆସିଲା କାଲି ମୁଁ କହିଲି ଦେଖିବା ଗୋଟେ କେମିତି ଲାଗୁଚି ତାପରେ ସେଇୟାକୁ ବସିକି ବନଉଥିଲି ଆଉ। ବନେଇକି ଖାଇ ପିଇକି ଆସିଲେ ଛୁଆମାନେ ଟ୍ୟୁସନ୍ କଲି ଏଇଆ ଆଉ। ଛୁଆଗୁଡ଼ା ଜମା ଆଉ ପାଠ ପାଠ ପଢୁନାହାନ୍ତି ସବୁ ତ ଏଇନା ଫୋନରେ ମାତିଲେେଣି ଆଉ କିଏ ପାଠ ପଢିବ
ହଁ କାହିଁ ପାଠ ପଢ଼ିକିଆଉ କଣ କରିବେ ସବୁ
ହଁ ଆମ ବେଳେ ଯାହା ଟିକେ ଥିଲା ଏବେ ତ ଟୋଟାଲି ପୁରା ଜିରୋ ହେଇଗଲାଣି କହିବାକୁ ଗଲେ ଏମିତି ଆଉ ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସମସ୍ତେ ସବୁ ଏବେ ଖାଇବା ଟାଇମ ହେଲାଣି ସମସ୍ତେ ଖାଇବା ଖାଇବି କହୁଛନ୍ତି ଆଉ
ତମେ ତମର ଏତେ ବଳୁ ଖାଇଦିଅ
ହଁ ନଅଟା ଦଶଟା ହେଲେ ଖାଆନ୍ତି।
ତମେ କେତେବେଳେ ଖାଅ
ମୁଁ ସେ ମୋର ଠିକ ନାହିଁ ମୋତେ ଯୋଉ ଦିନ ଭୋକ ଲାଗିଥିବ ମୁଁ ଜଲ୍ଦି ଖାଇଦିଏ ଯୋଉଁ ଦିନ ଭୋକ ନ ଲାଗେ ମୁଁ ସେଦିନ ଖାଏ ନାଁ କୋଉ ଦିନ ଇଚ୍ଛା ହେଲେ ଖାଇଦିଏ ମୋ ସେମିତି ଠିକ ନାହିଁ ଖାଇବା।
ଓହୋ ନାଇଁ ମୁଁ ଆମର ଖାଆନ୍ତି ସବୁ ପୁରା ଲେଟ୍ ନାଇଁକ ଏଗାରଟା ବାରଟା ବେଳେ ଖାଆନ୍ତି ଏଗାରଟା ବେଳେ ଖାଆନ୍ତି ଖାଇ
ଆମର ଏଇ ଘରେ ଆମେ ଗାଁ ରେ ରହୁଛୁ ବୋଲି କି ଜଲଦି ଖାଇଦଉଛୁ।
ଓ ହୋ
ଉଁ ନହେଲେ ଯୋଉ ଆଉ ଗୋଟେ ଘର ଆମର ଅଛି।
ଓହୋ। ଆମର ବି
ଆଉ ଗୋଟେ ଘରେ ଅଛି ସେଠି କିନ୍ତୁ ଉ ଉ ଖାନ୍
ଆମ ଆମର ବି ଗାଁରେ ଘର ଆମର ଯୋଉ ମାର୍କେଟ ଟା ପାଖରେ ନା ସେଥିଲାଗି ସମସ୍ତେ ମାର୍କେଟ ରେ ଯୋଉମାନାନଙ୍କର ଦୋକାନ ଥାଏ। ସେମାନେ ସବୁ ଆସୁ ଆସୁ ଲେଟ ହୁଏ ସେଥିଲାଗି ସବୁ ଆମର ଲେଟ ଆଉ। ଆମର ଏପର୍ଯ୍ୟନ୍ତ ରୋଷେଇ ବି ଷ୍ଟାର୍ଟ ହେଇନି ଷ୍ଟାର୍ଟ ହବ ଦଶଟା ବେଳେ। ଖାଇବି ଜାଣିପାରୁଥିବ କେତେବେଳେ ଆଉ।
ଓ ହୋ। ହଁ।
ତମେ ରୁଟି କରି ଶିଖିଛ ନାଁ?
ମୁଁ ସବୁ ଶିଖିଛି ବା।
ଓହୋ ଆଉ କୋଉ ସବୁ ଜାଗା ସବୁ ବୁଲିବାକୁ ଯାଇଛ।
ବୁଲିବାକୁ ତ ଘରେ କୁଆଡେ ଛାଡନ୍ତିନି ବାସ ଯା ପିକନିକ
ଓ ତମେ ଶିଶୁ ମନ୍ଦିର ରେ ପଠୁଥିଲ କି?
ନାଇଁ ନାଇଁ କଲେଜ ଯୋଉଁ ଯାଇଛି ସ୍କୁଲ ଯାଇଛି ପିକନିକ।
ଓହୋ। ମୁଁ ଯେତେବେଳେ
କଲେଜ ରୁ ଯାଇଥିଲୁ
ଓ ହୋ।
ଏଇଟା ଏଵେ ରିସ ଥିଲ ଏ ଡିସେମ୍ବର ରେ ଡିସେମ୍ବର ନା ଜାନୁରୀରେ ଯାଇଥିଲୁ ଜାନୁଆରୀରେ ଯାଇଥିଲୁ ଜାନୁଆରୀ ବାଇଶି ତାରିଖ ଯାଇଥିଲୁ।
ଓହୋ ମୁଁ ଯେତେବେଳେ ଶିଶୁ ମନ୍ଦିରରେ ପଢୁଥିଲି ସେତେବେଳେ ବହୁତ ଆଡେ ଶିଶୁ ମନ୍ଦିର ତ ସବୁବେଳେ ପିକିନିକ୍ ହୁଏ। ସେଇରା ସେତେବେଳେ ବହୁତ ଆଡେ ପାରାଦୀପ ପାରାଦୀପ ଭୁବନେଶ୍ଵର ହଁ ସବୁଆଡେ ଯାଇଛୁ ବାଲେଶ୍ଵର ତାପରେ ଯେତେବେଳେ ଶିଶୁ ମନ୍ଦିରରେ ପଢି ସାରିଲି କେବଳ ତାପରେ ଯାଇଥିଲି ଘଟଗାଁ ତାପରେ ପୁଣି ଯେତେବେଳେ ପ୍ଲସ ଟୁ ରେ ପଢୁ ଥିଲି ଆମ କଲେଜରେ ଏ ଏକ୍ସେଲସିରରେ ସେତେବେଳେ ଗଲି ବି ଘଟଗାଁ। ସେକେଣ୍ଡ ଡିରେ ନେଇକି ଯାଇଥିଲେ ଘଟଣା ଆଉ ଏବେ ତ କୁଆଡେ ଯାଇନି। ଯାହା ଫାମିଲି ପିକନିକ ହେଲେ ଯଆଠେ ଯିବା କଥା ଆଉ ବହୁତ ଇଚଛା ଥିଲା ବୃନ୍ଦାବନ ଯିବା ପାଇଁ ମାନେ ଏବେ ହେଇଥିଲା ବୃନ୍ଦାବନ ଟ୍ର ଫ ହେ ଥିଲା ଏଇ ଡିସେମ୍ବର ପନ୍ଦରରେ ମାନେ ଏତେ ଇଚଛା ଥିଲା ମୁଁ ବର୍ଷକ ଆଗରୁ କହୁଛି ଆଉ ମାନେ ଆମର ସବୁ ଯାଆନ୍ତି କଣ କହିଲ ଗାଁରେ ସବୁ ଲୋକ ଏକାଠି ହେଇକି ଯାଆନ୍ତି ସେୟା ମୁଁ ତାଙ୍କୁ କହିଛି ବର୍ଷ ସେ ହେଲେ ସେ ଜଣେ ଭାଇ ମୋର ଚିହ୍ନା ଅଛନ୍ତି ତାଙ୍କୁ କହିଛି ଆଉ ଯିବା ଏଥର ଯଦି ବୃନ୍ଦାବନ ସେ ମତେ ପଚାରିଲେ ଆଉ ତୁ ଯାଉନୁ କଣ ପାଇଁ ମୁଁ କହିଲି ତମେ ତ ଏମତି ଟାଇରେ କରିବ ଯେ ମୋର ଏକଜାମ ଥିବ ଯାହାବ ହେଲେ ସେମାନେ ଯୋଉ ଦି ତିନି ବର୍ଷ ସବୁଥରକ ଏକ୍ଜାମ ତାପରେ ମୁଁ କହିଲି ହଉ ଏଥରକ ତମେ ଟିକେ ଜଲଦି କରିଦବ ଆମେ ବା ବୃନ୍ଦାବନ ଯିବା ବୃନ୍ଦାବନ କରର ସେ ବୃନ୍ଦାବନ କଲା ବେଳକୁ ଯୋଉ ଭାଇଙ୍କ ତ କଥା ହେଇଥିଲି ତାଙ୍କର ଅଣସୁଦ୍ଧା ହେଇଗଲା ମୋର ଠିକ ପନ୍ଦର ତାରିଖ ଦିନ ହିଁ ସେ ପନ୍ଦର ତାରିଖ ଗଲେ ମୋ ପନ୍ଦର ତାରିଖ ଦିନ ସେମିଷ୍ଟରାର୍ ହେଲା କୁହନି କୁହନି। ଏତେ ଖରାପ ଲାଗିଲା। ଆଉ କଣ କରିବୁ ଏଜାମ ଦବୁ ନା ନିଜ ଇମୋସନକୁୁ କଣ୍ଟ୍ରୋଲ କରିକି ରଖିବୁ ମାନେ ଗୋଟେ ଇଚ୍ଛା ଗୋଟେ ସ୍ୱପ୍ ନଥିଲା ମୋର ଯିବା ପାଇଁ ବୃନ୍ଦାବନ ସେଟା ବି ହେଇପାରିଲାନି।
ମୁଁ କେବେ ଯାଏନି କି କେବେ ସେଇ ଇଚ୍ଛା ରଖିନି ମୁଁ ଯୋଉଟା ମୁଁ ଜାଣିଛି ଯୋଉ ଇଚ୍ଛା ଟା ମୋର ପୂରଣ ହେଇପାରିବନି କି ମୁଁ ଚେଷ୍ଟା କଲି ବି କରିପାରିବନି ତ ମୁଁ ସେଟା ରଖିନି ଯଦି ବି କେବେ ଭାଗ୍ୟରେ ଥିବ ସେତିକି ଚାନ୍ସ ମିଳିବ ତ ନିହାତି ଭାବରେ ଯିବି
ଆ ମୋର ତ ଚାନ୍ସ ଏମତି ଆଉ ମୋର ଯେତେବେଳେ ବି
ହର ଲୋକ ମାନ ଆମ ଘର ଦୁଆର ମୋର ତା ଘରଠେ ଚାଣ ଆଉ ମୁଁ ଯିବୁ କ
ଓହୋ ନାଇଁ ଆମ ଘର ଲୋକ ଛାଡିବେ ଯେ ମାନେ ଯେତେ ଆଡେ ବୁଲି ପାରିବ ମାନେ ଆଉ ଜଣେ ମାନେ ଆମ ଘର ପାଖରେ ଜଣେ ଭାଇ ଅଛନ୍ତି ସେମାନେ ତାଙ୍କ ଏଜ ମାନେ ମୋର ସେଠାରୁ ବୋଧେ ସେ ଦି ତିନି ବର୍ଷ ସ ବଡ ଜମା ସେ ଭାଇ ପୁରା ନେପାଳ ଫେପା ଯାଇ ରାଜସ୍ଥାନଫାଜସ୍ତନ୍ କେତେ ଆଡେ ଯାଇକି ବୁଲିକି ଆସଲେଣି ସିଏ ଖାଲି ଆମକୁ କହିବେ ଆଉ କଣ ପାଠ ପାଠ ପଢ଼ି କଣ କରିବ। ଆଉ ଯାଅ ବୁଲ ସିଏ ବି କଣ
ହଁ ଖାଲି ବୁଲିଲେ ସବୁ ହେଇଯିବ।
ହଁ ସିଏ ତାଙ୍କର କଣ କରିଥିଲେ କହିଲା ପ୍ଲସ୍ ଟୁରେ ଯେତେବେଳେ ପ୍ଲସ୍ ଟୁ ପଢି ସାରିଲେ ପ୍ଲସ୍ ଥ୍ରୀରେ ସେ ପ୍ଲସ୍ ଥ୍ରୀ ପଢୁଥିଲେ ତାଙ୍କର ଏମିତି ଆସ ଯେ ବୃନ୍ଦାବନ ଟ୍ରିପ ଆସିଲା ସେ କଣ କଲେ ନା। ଠାରୁ ହ ମାନେ ଏକ୍ଜାମ ଆଉ ଦେଲେନି ସେମିଷ୍ଟାର ଏକ୍ଜାମ ଦେଲେନି। କହିଲେ ହଁ ମଁ ଏଜାମ ଯୋଉ ଳେ ନହିଁ ସେତେବେଳେ ଦେଇଦେବି ଆଉ ଯଦି ବ୍ୟାଗ ଲାଗିଲେ ଲାଗିବ ଆଉଥରେ। ଦେଇଦେବି କିନ୍ତୁ ମୁଁ ଯିବି ବୁଲିବାକୁ ସେମାନେ ପଳେଇଲେ ସେବେଠାରୁ ବିଶ୍ୱାସ କର ପାଠ ମାନେ ଟୋଟାଲି ସେଇ ଦିନରୁ ପରୀକ୍ଷା ପରୀକ୍ଷା ଦଉନାହାନ୍ତି ମାନେ ପ୍ଲସ ଥ୍ରୀ ତାଙ୍କର ମାନେ କମ୍ପ୍ଲିଟ ବି ହେଇନି ସେ ସେଇଦିନରୁ ଏତେ ବଡ ବୁଲୁଛନ୍ତି। ମାନେ କେତେ ବହୁତ ଆଡେ ବୁଲୁଛନ୍ତି ମାନେ ଯାଇକି ଏଠୁ ଆସି ସାରିଲେଣି କୋଉଠୁ କହିଲ କେଦାରନାଥରୁ। ଏମିତି ଏବେ ଯୋଉ ହୁଇ ଯୋଉ ଲାଖ ଚୁଡ଼ି ଆସେନି ନା ଯାଇଥିଲେ ରାଜସ୍ଥାନ ନେଇକି ଆସିଥିଲେ ଆମ ପାଇଁ ଲାଖ ଚୁଡ଼ି ଏଇଆ ଆଉ।
ଜୋରେ ପୁରା ସେଟ୍ ହେଇଥିବ ତ।
ହଁ ବଢିଆ ସୁନ୍ଦର ଦେଖା ଯାଉଥିଲା ସେଟା କିନ୍ତୁ ଅଧିକ ଦିନ ର ରହିଲେ ପୁରା ଲାଗି ଲାଗିଯିବ ଏମିତି ଆଉ ସେ ହଁ ହଁ ସେ ସେଇଆକୁ ଆଣି ଦେଇେଇଥିଲେ ତାପରେ ଆମକୁ କହିଲେ ସେ ବି ଯଉ ବୃନ୍ଦାବନ ଗଲା ବଳେ ଏଥରକ ଯେତେବେଳେ ଆମର ଥିଲା ଟାଇ ବୃନ୍ଦାବନ ଯିବା ପାଇଁ ମତେ କହିଲେ ତୁ ପାଠ ପାଠ ପଢୁନା ଏଜାମ ଫେଜମ ଦେନି ମାନେ ସେଇ ଦିନ ହିଁ ମୁଁ ମାନେ କେମିତି କେ ଜାଣଣି ମୁ ଏଜାମ ଦେଇନି ଯାହା ବୁଲିକି ଆସିବୁ ମୁଁ କହିଲି ନା ପୁଣି ଏଜାମ ଦେବିନି ଯଦି ପୁଣି ବର୍ସେଇନା ରହିବି ଥାଉ ଥାଉ ମୁଁ ଯାଏଁ ମୋର ଏଜାମ ଟା ଦେଇଦି ନହେଲେ ଠାକୁରଙ୍କର ଯୋଉଦିନ ଥିବ ଇଚ୍ଛା ସେଦିନ ଯିବି ଆଉ। ଏମିତି ଯେତେ ମାନେ ପଇସା ରୋଜଗାର କରିବୁ ସେତେ ଆଡେ ଯାଇକି ବୁଲିକି ଆସିପାରିବୁ ଯଦି ରୋଜଗାର ନଥିବ ଯିବୁ ବି କୁଆଡେ ତୁ କେତେ ବାପା ମାଙ୍କ ପଇସାରେ ବୁଲିବୁ।